ହ୍ୟାଲୋ।
ହାଲୋ।
ହୁଁ ଯାହା ଅଛି ତମର ତ
ଆଈ ନମସ୍କାରେ। ନାଇଁ ଏଇ ବସିଛୁ ତ ଗରମ ହଉଛି ଯେ ଆଉ ବର୍ଷା ତ ହଉନି ପ୍ରବଳ ଜୋରେ ଗରମ ହଉଛି।
ଆ ଇଆଡେ ନା ବର୍ଷା ଘଡଘଡ ଘୁଡୁଘୁଡୁ ଏମତି ହଉଛି।
ଆଉ କାଲି ତ ସେମତି ଉଠେଇ ଉଠେଇ କଷିକି ଜୋରରେ ଘଡଘଡି ଘଡି ବିଜୁଳି ମାରିଲା ମେଘ ଏନ୍ତି ରାତି ଯାକ ଉଠେଇକି ରଖିଲା ଟା ଲାଷ୍ଟକୁ ଝିପି ଝିପି ଟିକେ ଟିକେ ପକେଇକି କି ଗଲା।
ନାଇଁ ଇଆଡେ ଆମର ଏଇନା କଷିକି ଜୋରରେ ବର୍ଷା ହେଲା, ଲାଇନି କଟି ଯାଇଛି, ଘଡଘଡ ହଉଛି ଜୋରରେ ମା ମାରୁଥିଲା ଏଇନେ ଧୀରେ ଧୀରେ ମାରୁଚି ହିଆଡେ କୁଆଡେ ବର୍ଷା ଟା ଘୁଞ୍ଚିଗଲା। ହୁଁ। ସେଣୁ ଆଉ ଭଲ ଲାଗୁନି, ଲାଇନ୍ ନାହିଁ ଇନଭର୍ଟର ଅଛି ଲାଇନି ଫ୍ୟାନ ଟିକେ ବୁଲୁ
ହଁ ହଁ। ସେଠି ତ ଗରମ ପ୍ରବଳ ଜୋର ହଉ ଚି। ହଁ ହଁ ଚଗଲା ହଉଚି। ହଁ ଝିଅ ଶୋଇପଡିଚି। ମା ମା ରାତିରେ ରୁଟି ଖା କାଲି କରିବି। ସକାଳେ ତ ଚିକେନ ଯୋଉ ଆଣିକି ରାନ୍ଧିଥିଲି ଅଛି ଆ ଆଉ ଖାଲି ରୁଟି ଟିକେ କରିଦେବି ଆଉ।
ଓହୋ ହଉ। ଆଉ ସନ୍ଧ୍ୟାବେଳେ କଣ ଖାଇଥିଲ?
ନାଇଁ କିଛି ଖାଇନି ଆଜି। ଭଲ ଲାଗୁନି ଯେ ଏ ଯୋଉ ଥଣ୍ଡାରୁ ହୁଁ ଟନସିଲ ହେଇକା ବଢି ଯାଇଛି ଆଉ
ଆମେ ପା କହିଥିଲି ଆଣିକି ମେଡିସିନ ଖାଇବ ବୋଲି ଆଉ ସକାଳେ ଯୋଉ କଥା
ହଁ ମେଡିସିନ ଆଣିଛନ୍ତି, ସଂଜବେଳକୁ ଯାଇକି ଧରିକି ଆଇଲେ ଯେ ଆଉ ରାତିରେ ଯାଇ ଖାଇବି ଖାଇସାରିଲା ପରେ ସଞ୍ଜବେଳେ ଗୋଟେ ଗ୍ୟାସ୍ ବଟିକା ବୋଲି କିଛି ଖାଇଛି। ସେ
ମୁଁ କହିଲି ଲୁଣ ପାଣି ଟିକେ କୁଳି କରିଦିଅ। ହଁ। ଆଉ କଣ?
ଏଇଆ ଆଉ। ଆଉ ଘରେ ଏଇ ଛୁଆ ଗୁରା ସବୁ କଣ କରୁଛନ୍ତି ଆଉ ଅଙ୍କଲ କଣ କରୁଛନ୍ତି?
ସିଏ ଲାଇନ ତ ନାହିଁ ପୋଟିକରେ ଛୁଆ ମାନଙ୍କ ସାଙ୍ଗରେ ଖେଳୁଛନ୍ତି ଆଉ। ହୁଁ ଆଉ ଆମର ବି ଏଇନା ରୁଟି ହବ।
ହଅ
ଆଉ କଣ ମୁଁ ତ ଟିକେ ନାକୁ ଏଇ ବ-ବସିକି ଲେଖା ଲେଖି କରିକି ମୋ ଅଣ୍ଟାଟା ପେନ୍ ହେଲା ଯେ, ଏଇନା ଆଉ କି କାମ ସରିଗଲା ଶୋଇଲି ଟିକେ ନିଶ୍ଚିନ୍ତରେ ହାଇ ମାରିକି ଏଇନା ଟିକେ ଶୋଇଲି। ହଁ।
ହଁ ହଁ।
ହୁଁ।
ଏଇନେ ପୁଅଟା ହେଲେ ଯୋଉ ପଢୁଥିଲା ତ ପାଠ ବସିକି ତାର ସଇଲା ଏଇନୁ, ତାକୁ ଟିକେ ପଢଉଥିଲି ସେଇଠି ହେଇଥିଲା କେନ୍ତି ଚଗଲା ହଉଛି ବସିକି।
ଛୋଟଛୁଆ ଆଉ ତାର କଣ ତାଙ୍କର ଅଛି ସିଏ ତାର ଚଗଲା ହେବେ ଆଉ। ଆଉ କଣ ଗୋଟେ ମାଇଣ୍ଡି ଡାଇଭଟ କରିବା ପାଇଁ କଣ ଗୋଟେ ଦେଇଦେଇକି ବସେଇ ଦିଅ, ଖେଳନା କି କଣ ନା
ସିଏ ଖେ ଖେ ସବୁ ଖେଳନା ଧରୁଛି। ତାକୁ ଏଇନୁ ପଢଉଥିଲି ବସିକି ପଢୁଥି ଥିଲା ଆଉ ଯୋଉ ଶୁଆଟା ତ ରଖିଥିଲୁ ତା ସାଗେଂ ଟିକେ ଗପେ ଯେ ତାକୁ ଉଡେଇଦେଲୁ।
ହଉ ଭଲ ସେଟା ବି ଗୋଟେ ଦୃଷ୍ଟିରୁ
ନାଇଁ ତାପରେ ଆମର ଯୋଉ ଅ ଆଣ୍ଟି କହିଲେ ଆଉ ଶୁଆ ଟାକୁ ତମେ ଆସିଲେ ଉଡେଇବ। ତାପରେ ରଖିଥାନ୍ତୁ ମାନେ ମୋର ଟିକେ ଦେହ ଟା ଭଲ ନାହିଁ। ଆମେ ବି ତାପରେ ରହିନଥିଲୁ ପଳେଇଥିଲୁ ଏ ଶୁଆ ଟା କଥା ଥା କହିବନି ଛୋଟ ଛୁଆଟେ ମାନେ ଶୋଆଟା। ଯୋଉ ଶୁଆ ଟାଇପ ର ଦେଖିବାକୁ ଆଉ ଗୋଟେ ଗୋଟେ ଟେ ନଥାନ୍ତି ମାନେ କଣ କୁହନ୍ତି ହଁ ହଁ ସେଇଟା ସେଇଟା
ଟିଆ କୁହନ୍ତି। ହୁଁ ନାଇଁ ମତେ ବି ଜୀବଜନ୍ତୁ ଭଲ ଲାଗନ୍ତି ପକ୍ଷୀ ପାଳ ପାଳିବାକୁ ଦେଖିବାକୁ ବେଶୀ
ହଁ ମୁଁ ଯାଉଛି ଚାଲ ତମେ ଚାଲ ମୁଁ ଯାଉଛି ଯାଉଛି ତମେ ପଛେ ପଛେ ଯାଉଛି। ନାଇଁ ଆଉ ଆଉ କୁଆଡେ କଣ କହିଲେ?
ନୂଆ ନୂଆ ରୋସେଇ କଣ ସବୁ ଜାଣିଛ?
ରୋଷେଇ ତ ପ୍ରାୟତଃ ସବୁ ବନେଇ ଦଉଛି ମାନେ ଯୋଡା ନ ଶିଖିଥିବି ବି ମାନେ ପ ଚାରିକି କରିଦଉଛି।
ଏଇଟା ଭଲ ଯେ ନିଜେ କେବେବି କୋଉଠି ତଳକୁ ମୁଣ୍ଡ ନୁଇଁ କି କହିବନି ମୁଁ ଏଟା ଜାଣିନି ଏଟା ଶିଖିନି ଏଇଟା ହବନି ନିଜେ
ଯେ ବନେଇ ଫାଷ୍ଟ ବନେଇ ଦଉଥିଲି। ତାପରେ ଧୀରେ ଧୀରେ ଧୀରେ ଧୀରେ ସବୁ ଶିଖିଲି ଆଉ।
ହଁ ଶିଖିବା ଟା ଭଲ ନା ନିଜ କେତେବେଳେ କଣ ବନେଇକି
ଏ ପିଠା ଉପରେ କିଛି ବନେଇ ପାରିବନି ଖାଲି ଇଟିଲି ପିଠା ବନେଇଦେବି ଆଉ ମୁଆ ପିଠା ଆଉ ଚକୁଳି ବରାଟା ବାଜି ପର୍ଯ୍ୟନ୍ତ ହେଇପାରୁନି।
ହଁ।
ମାନେ ହେଇପାରୁନ କ ଆମ ଟ୍ରାଏ କରି ନି ମୋ ଯା ତ ସିଏ କରୁଛନ୍ତି ମଝିଆଣି ଆଉ ମୁଁ ତ କେବେ କରିନି ଆଉ। ପକୁଡି କିନ୍ତୁ ଭଲ ବନାଏ।
ହଁ ହ। ଆମର ତ ଆମ ବଡ ବୋହୁ ଭଲ ପକୁଡି କରେ। ଆଉ ମଝିଆଣୀ ବୋହୁ ଆମର ଦହିବରା ଭଲ ବନ ନାଏ ବରା ବ ନାଏ ଆଉ ମୁଁ ସୁଜି ପିଠା ସ୍ପେସିଆଲ କରେ ଆଉ ଦୁଦୂରା ପିଠା କରେ। ସେମାନଙ୍କୁ କଲେ ତାଙ୍କୁ ସବୁ ଭଲ ଲାଗେ ଖାଇବା ପାଇଁ ମୋର ସବୁ ନରମ ମୀଠା ଲାଗୁଥିବ ପୁର ବହୁତ ଦେଇକି କରିବି ତାଙ୍କୁ ସବୁ ଭଲ ଲାଗେ ଖାଇବା
ହଁ ହଁ ମୁଁ ବି ସେଇ ଆମ ମମି କରିଥିଲେ ଯେ ଫାଷ୍ଟ ସେଇଠି ମାନେ ଖାଇଥିଲି ଯୋଉ ଦୁଦୁରା ପୀଠା ଯୋଉଟା ଶୁଣିଥିଲି ମାନେ ଆଉ କେବେ ଦେଖିନଥିଲି କେବେ ଜାଣିବି ମାନେ ଜାଣିବି ନଥିଲି। ଆମ ଏପଟେ ହୁଏନି ଆ ସେପଟେ ଯାଇକି ଫାଷ୍ଟ ଶିଖିଲି।
ଗୋଟେ ଭଲ ଲାଗେ।
ହଁ ମୁଁ ତ ସୁଜି ପିଠା ଖାଇନି ଆଉ ଏପଟେ ଗଲା ପରେ ଆ ମମି ଖୁଆଇଲେ ସୁଜି ନଡିଆ ଟା ମୋର ଟିକେ ମାନେ ଖାଇଲା ମାନେ ଆମ୍ବିଲୀ ହାକୁଡ଼ି ଆସେ ନଡିଆ ଟା ତ ମୋ ସାଧା ସେ ମୋ ପାଇଁ କରନ୍ତି ଆଉ ଅଟା କାକେରା ବି କରନ୍ତି।
କରିକି କରିକି ବାଣ୍ଟିବାକୁ ବେସି ଭଲ ଲାଗେ।
ହଁ ମୁଁ ତ ସେଇ ଯୋଉ କଣ ଟା ମୁଁ ଯୋଉ କରନ୍ତି କଣ କି ଏରା ମ ମଣ୍ଡା ପିଠା
ହଁ।
ମଣ୍ଡା ପିଠା ଆମ ଘରେ ସମସ୍ତେ ଖାଆନ୍ତି। ମୁଁ ଟୋଟାଲେ ଖାଏନି ମାନେ ପୁରା ଯୋଉ ରାଶି ଦେଇକି ପୁରଟା ଦିଅନ୍ତି। ମୁଁ ତା ପୁରଟା ଖାଲି ଖାଇଦିଏ।
ହେଁ, ମାନେ ମୋ ବୋଉ ରାଶି ମଣ୍ଡା ଭଲ ବନାଏ। ସେ, ଗଲା ମାନେ
ହୁଁ, ହୁଁ। ରାଶି ମଣ୍ଡାରେ ଗୋଟେ ବାସ୍ନା ଥାଏ। ସେ ଯୋଉ ମାନେ ଖଇ ଦେଇକି, ଯୋଉ ରାଶି ଦେଇକି, କରନ୍ତି। ଭଲ ଲାଗେ। ମତେ ତା ବାସ୍ନା ଟା ବହୁତ ଭଲ ଲାଗେ।
ନିଜେ ନିତ ଦିନେ, ଭଲ ଲାଗେ ଖାଇବା ପାଇଁ। ବାସି
କାହିଁକିନା, ଶୀତ ଦିନେ କିଛି ଗନ୍ଧା ଏନିନା, ବାହାରେ ରଖିକି ବାସିଟା ଯୋଉ ଖାଆନ୍ତି। ଏ ମୁଁ, ଶୁଣି- ଶୁଣିଥିଲି ଭଲ ଲାଗେ ବାସି ଟା। ମାନେ ନଗଦ ଅପେକ୍ଷା, ବାସି ଟା ଟେଷ୍ଟ ଲାଗେ ତାର।
ଆ-ଆମେ ଏବେ ଯେତେ ବି କରେ, ସେତବେଳେ ଯୋଉ ଚୁଲିରେ ସବୁ ବହୁ ଥିଲା ଯୋଉ ଜିନିଷର ଟେଷ୍ଟ୍, ଅଧି- ଉପରେ, ଉପରେ ଥୋଇକି ହୁଏ। ତା ଟେଷ୍ଟ ବାସ୍ନା ହଉ ଆଜିିକାଲି କାଇଁ? ହୁଁ, ହୁଁ। ତାର ବାସ୍ନା
ହୁଁ, ମାନେ ପିଠା ଯଦି ସେ କରୁଥିବେ ନା, ଖଣ୍ଡିଏ ବାଟ ବାସି ଯାଉ ଥିବ। ତୋ, ମାନେ ବାସ୍ନା ତାଙ୍କର। ରୋଷେଇ ବି ପୁରା ସେମିତି, ମାନେ କଲେ ଅଲଗା ଟେଷ୍ଟ ତାଙ୍କର ସମିସ୍ତିଙ୍କର।
ତା ପୋଡ଼ ପିଠା ଭଲ ଲାଗେ। ହେଲେ ଆଜି କାଲି କୋଉ ଗ୍ୟାସ୍ ରେ ଏରା ଏମତି ପ୍ରେସରରେ, ପତଲାଗି ତାର ଟେଷ୍ଟ। ଆଉ ଯେମିତି ଚୁଲିରେ ଟିକେ ଅଧିକ କି
ଚୁଲିରେ, ହଁ। ମୋ ଆଇ କରନ୍ତି। ଆମେ ଯେତେ ଛୁଆ, ଛୁଆ ଥିଲୁ, ସବୁ ମାମୁଁ ଘର ଯାଉ। ସେ ଭଲ ପୋଡନ୍ତି। ଯୋଉ ବିରି ପିଠା କରିକି, ଯୋଉ କରିକି ପୋଡନ୍ତି ଚୁଲିରେ। ଶୀତ ଦିନେ, ତାକୁ ପୋଡି ଦେଇକି, ରଖିଦେଇଥିବେ ରାତିରେ। ହଁ, ଆଉ ସକାଳୁକୁ ବୋଉ ସମସ୍ତେ ଖଣ୍ଡେ, ଖଣ୍ଡେ
ତାଳ ପୋଡ ପିଠା, ତମେ ଖାଇଛ?
ତାଳ ପୋଡ ପିଠା ହଁ, ତାଳରେ ତ ମୁଁ ଖାଇଛି ମାନେ ଏଠିକି ଆସିକି ଖାଇଛି। ଆମ ଯା ଘର ଦେଇଥିଲେ, ତାଙ୍କର ଖାଇଛି। ଥିଲି। ମୁଁ ତ ଆମ ପଟେ ତାଳର ନାହିଁ। ସେ ନେଇ, ମାନେ ତାଳର କୌଣସି, ପିଠା ଆମ ପଟେ ନାହିଁ।
ଏଇ ଆସିଲା, ତାଳ ସିଜିନ୍। ତାଳ ସିଜିନ୍ ଆସିଲା। ତାଳ ସିଜିନ୍ ଆସିଲେ, ମୋ ମନ ବହୁତ ଖୁସି। ହୁଁ ତାଳ ସିଜିନ୍ ଆସିଲେ ମୋ ମନ ଭାରି ଖୁସି। ଏନା ହବ ବୋହୁତ୍।
ହଁ, ହଁ। ମାନେ ମୁଁ ତ ଖା-ମାନେ ଜାଣି ନ ଥିଲି। ତାଳରେ ଯୋଉ ପି- ମାନେ ଜାଣିଥିଲି, ତାକୁ ଇଟିଲି କରନ୍ତି। ମାନେ ମୋ ପିଇସି ଘରେ, ଥରେ ଦେଖି ଥିଲି ଛୁଆବେଳେ। ଆଉ ତାପରେ, ତ କେବେ ଖାଇନି। ମାନେ ପାଚିଲାରେ, ଏଇଟା କରନ୍ତି ବୋଲି। ମାନେ କଞ୍ଚା ମୁଁ ତାଳସଜ ଖାଇଛି। କିନ୍ତୁ ପାଚିଲା ଖାଇନି। ଏଠିକି ଆମ ଶା ସୂ, ଏଠିକି ଆସିଲା ପରେ, ଏପଟେ ଆମର ମମି ସବୁବେଳେ, ରାମ୍ପିକି କରନ୍ତି। ଆମ ଯାହା, ମମି ଆଉ' ମିଶିକି କରନ୍ତି। ତାପରେ ମୁଁ ବି ଧୀରେ, ଦେଖି, ଦେଖି, ଦେଖି, ଦେଖି ତାଙ୍କୁ ପାଖରେ ଶିଖିଗଲି ରା
ହଁ, ନାଇଁ ସେ ଭଲ ଲାଗେ ନା। ସେଇଟା ହଉଛି ବାରି ଭଲ ଲାଗେ ଖାଇବା ପାଇଁ। ତା ପାଗରେ ଯଦି ବନେଇବ, ଠିକ୍ ଭାଗ ମାପରେ ତ ଭଲ ଲାଗିବ।
ହଁ, ଆମ ବାପା ତ ବହୁତ ଭଲ ପାଆନ୍ତି। କହିବେ ଡାଇବେଟିସ ଅଛି, ଖାଇବେନି, ଖାଇବାରି କିନ୍ତୁ କଲା ମାନେ କହିବେ, ହଁ ଦିଅ ମୁ କରିଦିଏ ଖାାଇଦବା।
ସେଇଟା ବର୍ଷକୁ ମାନେ, ସିଜନ ଜିନିଷଟା ନା, ସବୁବେଳେ କଣ ହଉଛି କି, ଏଇ ଖାଇବା କଥା ଟିକେ ଆଉ। ମୁଁ ତାର ମାପ ପାଉ ନାହିଁ। ଖାଉ, ଖାଉ
ଏମିତି ଆମ ଯା। ହି, ହି ଆମର ମଝିଆଣ ଯା ଘର ସବୁ ଦିଅନ୍ତି। ମାନେ ତାଙ୍କ ବାପା, ଆମ ବାପା ବି ସବୁ ଆଣିକି ଦିଅନ୍ତି। ଆମେ ସବୁ ଧୋଇ ଧୁଆକି, ଏଇ ସବୁ କ୍ଲିନ୍, ମାନେ ଶାଶୁ ବୋହୂ ମିଶିକି, ସବୁ ତିନି ଜଣାଙ୍କ ମିଶିକି, ବସିକି ଗୋଟେ ଜାଗା ଧରିକି, ଖରା ବେଳ ରାମ୍ପିବୁ, ରାମ୍ପିବୁ ସଞ୍ଜ ବେଳକୁ ତାପରେ ଜାଣିବୁ।
ହଁ ସେଇଟା ଗୋଟେ ଖୁସି ଲାଗେ। ସାଙ୍ଗ ହେଇକି କଲେ, କାହାକୁ କଷ୍ଟ ଲାଗିବନି।
ଆମେ ତ ମାନେ ଯେତିକି ଖୁସି ହଉ, ମାନେ ଏକାଠି ମାନେ ଶାଶୁ, ବୋହୂ ଚାରି ଜଣ, କେହି କହିବେନି, ଆମେ ଶଶୁ ବୋହୂ ବୋଲି। ମାନେ ଏମ୍ ତି ଆମକୁ, ଯିଏ ଦେଖିବ ମାନେ ଫାଷ୍ଟ କିନା ଯିଏ ଦେଖିବ କିଏ କହିବେନି ଇଏ ଶାଶୁ ତୁ ଏମିତି ଗୋଟେ ମା ଝିଅ ମାନେ ଆମେ ସେଇଠି ଯୁକ୍ତିତରକ ସେଇଠି କଳି ଝଗଡ଼ା ସେଇଠି ସାଙ୍ଗେ ସାଙ୍ଗେ କଥାବାର୍ତ୍ତା ମାନେ ନିଜ ନିଜ ଭିତରେ ମାନେ କିଏ କାହା ଏଗନେଷ୍ଟ୍ ମାନେ ବାହାର ଲୋକ କିଏ କହିବ ଆମର ଏଇଟା ମାନେ ନିଜେ କହିବ ଚଳିବ। ବାହାର ଲୋକ ଆମକୁ କେହି କହିବେନି।
ସେଇଟା ଭଲ ନା ସେଇଟା ଭଲ ମାନ ଅଭିମାନ ଯୋଉଠି ନଥାଏ ଭଲ ପାଇବା ନଥାଏ।
ଆମେ ନିଜ ନିଜ ଭିତରେ ଲାଗିବୁ କିନ୍ତୁ ବାହାର ଲୋକ ଆମକୁ କିଏ ଜଣେ ସଜେସନ୍ ଦବ ସେଇଟା ଆମର ହବନି। ଆମେ ନିଜେ ନିଜେ ଲାଗିବୁ ପୁଣି ନିଜେ ନିଜେ ବୁଝାବୁଝି ହେଇଯିବୁ।
ହଁ ଏଇଟା ଭଲ ନା ଏଇଟା ଭଲ। ଆଉ ଖାଇବା ପିଇବାରେ ରେଷ୍ଟ୍ରିକେସନ୍ କଣ ଥାଏ କି ଶାଶୁ ଘରେ?
ନା ନା ଆମର କିଛି ରେଷ୍ଟ୍ରିକେସନ୍ ନଥାଏ ତା ଆମର ତ ମାନେ ମୁଡ୍ ଉପରେ ଡିପେଣ୍ଡ୍ କରେ। ଆଜି ମନ ହେ ବିରିୟାନୀ ଖାଇବାକୁ ସାଙ୍ଗେ ସାଙ୍ଗେ ମମିଙ୍କ ପାଖକୁ ମେସେଜ ଯିବ ତାପରେ ମମି ବାପାଙ୍କ ପାଖକୁ ହୁଏ ଟ୍ରାନସ୍ଫର। କରିବି ତାହେଲେ ସାଙ୍ଗସନ୍ ହେଇଯିବ ଆଜି ବିରିୟାନୀ ଆଜି ପକୋଡା ଯେତେବେଳେ ଯୋଉଟା ମନ ମୁଡ୍ ଉପରେ ଡିପେଣ୍ଡ୍ କରେ।
ହଁ ହଁ।
ଯେତେବେଳେ ଆମ ସାନ ଦିଅର ଆସନ୍ତି ସେ ଆସିଲେ ମାନେ ଯାହା ବି ହେଲେ ଆଣିଥିବ ଆଇଁଷ। କହିବେ ଭାଉଜ ବନେଇଦିଅ।
ହଁ ଆଇଁଷ ଟା ଗୋଟେ ଦୁର୍ବଳତା।
ହୁଁ ସେ ଆଁଇଲା ମା ସିଏ କହିବେ ମାନେ ଭାଉଜ ଆଜି ଭଲରେ ବିରିୟାନୀ ବନେଇବ ମୁଁ ଟିକେ ନେବି ମାନେ ବର ଗଛଆଡେ ମାନେ- ଆମ ଗାଁ ଯୋଉ ତାଙ୍କ ସାଙ୍ଗସାଥି ଅଛନ୍ତି ଗାଁ ରେ। ସେ ଆସିଲେ କହିବ ମାନେ ଭାଉଜ ତମେ ବିରିୟାନୀ ଟା ବନେଇବ ମୁଁ ବନେଇବି। ବି ଏଠୁ ଦି ଦି କିଲୋ ଚାଉଳର ସେଠୁ ତାଙ୍କର ସାଙ୍ଗସାଥି ମାନଙ୍କ ପାଇଁ ନେଇକି ଯିବେ ଆମେ ଘରେ ଖାଇବୁ। ଆଉ ବନଉ ସେ କହିବେ ଆଗ ସେଟା ବନାଅ। ଆଉ ଯୋଉ ମଟନ ମୁଣ୍ଡ ଆଣନ୍ତି କହିବେ ଭାଉଜ ତମେ ରାନ୍ଧ।
ନାଇଁ ଖାଇବା ଜିନିଷ ଟା ବି ସମସ୍ତଙ୍କୁ ବାଣ୍ଟିକି ଖାଇବାରେ ଗୋଟେ ଆନନ୍ଦ ଅଛି।
ମୁଁ ବନେଇଥିଲି ଫାଷ୍ଟ ଗୋଟେ ଥର ଅଳ୍ପ ମାନେ ଉଁ ଅଳ୍ପ କିନା ବନେଇଥିଲୁ ତାପରେ ସମସ୍ତେ ଦେଖନ୍ତୁ ଭଲ ଲାଗିଲା ଆଉ ଟିକେ ଅଧିକାଂଶ ପ୍ରାୟତ ବନେଇ ଦଉ ରାତିରେ ବାପ କହିବେ ହଁ ଆଜି ବନେଇଦିଅ ମନ ଅଛି ତ ଖାଇଦିଅ ସେମିତି। ହଁ ବନାନୀ ଏତେ ଖର୍ଚ୍ଚ ହବ ଇଏ ସିଏ ଆମର ଖର୍ଚ୍ଚ ହବ କେତେବେଳେ ମାନେ ଅନାନ୍ତିନି।
ହଁ ନାଇ ମତେ ବି ଚିକେନ ବିରିୟାନୀ ଟା
ଆମର ତ ମୁଡ୍ ହେଲା ମଝିରେ ଏମିତି ମାନେ ବିରିୟାନୀ ଗୋଟେ ନି ଶା ହେଇଗଲା ଯେ ଆମେ ସବୁ ଟାଇମ୍ ରେ ବିରିୟାନୀ ଟ୍ରାଏ କରିଦେଲୁ ମଟନଠୁ ଆରମ୍ଭ କରିକି ଅଣ୍ଡା ଚିଙ୍ଗୁଡି ସବୁ ମିଶ
ହଁ ହଉଝିଅ କେମିତି। ଗୋଟେ ବିଜୁଳି ମାରୁଛି ପୁଣି କେତେବେଳେ ସୁବିଧା ହେଲେ କଥା ହବା ଆଉ।
ହଉ ହଉ ଠିକ୍ ଅଛି।